ହ୍ୟାଲୋ।
ହଁ କୁହନ୍ତୁ ଆଜ୍ଞା।
ମ୍ୟାଡ଼ାମ ଆପଣଙ୍କୁ ମୋ ଭଏସ୍ କ୍ଲିୟର ଶୁବୁଚି? ଆଉ ଆପଣ କଣ କରୁଥିଲେ?
ଆମେ ଘରେ ମୁଁ ଏମତି ଆଉ ହାଉସ୍ ୱାଇଫ୍ ଅଛି। କାମ କରୁଚି। ଏଇ ରୁଟି ବନଉଥିଲି। ସକାଳ ନାସ୍ତା।
ଆଚ୍ଛା। ନାସ୍ତା ପାଇଁ, ନାସ୍ତା ତାହେଲେ କରିନାହାନ୍ତି? ଏତେ ଲେଟ୍ ହେଲାଣି।
ଆମର ଟିକେ ଲେଟ୍ ରେ ଆଜ୍ଞା ଆମେ ନାସ୍ତା କରୁ। ମତେ ବା କରିସାରିଲେଣି ମୁଁ ଏକା କରିନି ଆଉ।
ଆଚ୍ଛା ଆଚ୍ଛା।
ଆପଣ ନାସ୍ତା ଫାସ୍ତା କରି ସାରି, ଆଜ୍ଞା ଆଜ୍ଞା ଆମର ଜଏଣ୍ଟ ଫ୍ୟାମିଲି।
ମୁଁ ହଁ ମୁଁ ନାସ୍ତା କରି ସାରିଲିଣି।
କଣ କଲେ?
ଆଉ ଆପଣ, ନାସ୍ତା କରିସାରିଲିଣି କହିଲି। ମୁଁ ଏଇ ରୁ ରୁଟି ଭଜା ଏମତି।
ଅ ହ।
ଆଉ ଆପଣଙ୍କୁ ବୁଲାବୁଲି କରିବା ପାଇଁ ହଁ ଗରମ ତ ବହୁତ ହଉଚି। ଆପଣଙ୍କୁ ବୁଲାବୁଲି କରିବା ପାଇଁ ଭଲ ଲାଗେ?
ମତେ ବହୁତ୍ ଭଲ ଲାଗେ ବୁଲାବୁଲି କରିବାକୁ।
ଆପଣ କଣ କହିବେ ଏତେ ଗରମରେ ଆପଣଙ୍କୁ ଯଦି ବୁଲିବା ପାଇଁ ମାନେ କୁହାଯିବ ଆପଣ ବୁଲିବେ ଯାଇ?
କେବେ ବି ଯିବିନି ଏଇନା ଗରମରେ। ଟିକେ ଥଣ୍ଡା ଆସିଲେ ଯିବି।
ହଁ ସବୁ ମୁଁ ଆପଣ କଣ ପ୍ରିଫର କରିବେ ଗରମ ଦିନରେ ଆଚ୍ଛା ଆଚ୍ଛା। ଆପଣଙ୍କର ଛୁଆ ବି ଅଛନ୍ତି। ଗରମ ଦିନ କି ଶୀ ଶୀତ ଦିନ କି ବର୍ଷା ଦିନ
ମତେ ଶୀତ ଦିନ ବହୁତ ମୋଡ଼ ଭଲ।
ହଁ ସେଇଟା ତ ସମସ୍ତଙ୍କୁ
ହୁଁ ହୁଁ।
ଆଉ ଆପଣ କୋଉ କୋଉ ଜାଗା ସବୁ ହଁ ମତେ ବି ସେମିତି ବୁଲାବୁଲି କରିବା ପାଇଁ ହଁ ଟିକେ କୁହନ୍ତୁ କେମିତିଆ ଆପଣଙ୍କର ଇଏ ସବୁ ରହିଲା ପୁରୀ ଯାଇଥିଲେ
ପୁରୀ ଯାଇଥିଲୁ ସତ ଭଗବାନଙ୍କୁ ହୁଏତ ଆମେ ଜଗନ୍ନାଥ ତ ଦର୍ଶନ ଟିକେ ଭଲସେ କରିପାରିଲୁନୁ। ମାନେ ବହୁତ ଗରମ ଆଉ ଭିଡ଼ ବି ବହୁତ ଥିଲା। ନି ଦୂରରେ ଦେଖିକି ଠାକୁରଙ୍କୁ ଆସିଲୁ ଆଉ। ବାକି ଆଉ ସବୁ ଠିକ ଠାକ ଥିଲା। ଯାଇକିରି ସେଠି ପହଞ୍ଚିଲା ବେଳେ ବହୁତ ଭଲ ଲାଗିଲା। ଭଗବାନଙ୍କୁ ଦେଖିଲି। ଭିଡ଼ ଲାଗି ଟିକେ ମାନେ ଛୋଟ ଛୁଆଙ୍କୁ ନେଇ ଯାଇଥିଲୁ।
ଆଚ୍ଛା।
ନେଇକି ଟିକେ ପୁରା ଛୋଟ ଛୁଆଙ୍କୁ ନେଇକି ଯିବା ତ ପୁରା ଜାଣିଥିବେ କେମିତି ପୁରା ହୁଏ। ଏମତି ଆଉ ବହୁତ ଗରମ ଆଉ ହଁ ଆଉ କୋଣାର୍କ ଯାଇଥିଲୁ କୋଣାର୍କରେ ପୁରା ବଢ଼ିଆ ଲାଗିଲା ବୁଲାବୁଲି ରେ।
ଆଚ୍ଛା।
ଆମେ ବି ସେଇଠି ଫଟୋ ସୁଟ କଲୁ ସବୁ କିଣା କିିଣି କଲୁ। ଆଉ କାକଟ ପୁର ମଙ୍ଗଳା ବି ଯାଇଥିଲୁ ମଙ୍ଗଳା ପାଖରେ ବି ମାଆଙ୍କୁ ଦର୍ଶନ କଲୁ ପୁରା ବଡ଼ିଆ ଲାଗିଲା। ବୁଲାବୁଲି ସବୁ ସାରି ସୂରିକରି ଆସିଲୁ ଆଉ ଗାଁକୁ ଗଲୁ। ଗାଁରେ ପୁଣି ରହିକିରି ପୁଣି ମୋ ଶାଶୁ ଘରକୁ
ଆଚ୍ଛା ଆଚ୍ଛା ଆପଣ କୋଉଥିରେ ଟ୍ରାଭେଲ କରିବା ପାଇଁ ଭଲ ଲାଗେ।
ଟ୍ରାଭେଲ ତ ମୁଁ ଆଜି ଯାକେ କୋଉଥିରେ କରିନି, କାରରେ ହିଁ ଯାଏ ଆସେ।
ହଁ ମୁଁ ଶୁଣିଚି ବହୁତ ଲୋକ ଏମିତି କୁହନ୍ତି ବାଇକ ରେ ଗଲେ ବହୁତ ଭଲ ଲାଗେ।
ହୁଁ ବାଇକ ରେ ବି ଭଲ ଲାଗେ ମତେ। ବାଇକ ରେ ବି ମୁଁ ଯାଇଚି ଯେ ବି ମତେ ବାଇକରେ ବି ଭଲ ଲାଗେ। ହଁ ହଁ ସେଇଟା ବି ଠିକ୍ ଯେ ମତେ ବି ଭଲ ଲାଗେ ବାଇକରେ ଗଲେ। ହଁ ବାଇକରେ ବି ଭଲ ଲାଗେ ବାଇକ୍ ରେ ବି ଭଲ ଲାଗେ, ସବୁଥିରେ ଟ୍ରେନ ରେ ବି ଗଲେ ମତେ ଆହୁରି ଭଲ ଲାଗେ।
ଆଚ୍ଛା ଆଚ୍ଛା।
ହୁଁ। ଆଉ ଆପଣଙ୍କୁ?
ହଁ ମତେ ବି ସେମିତି ମତେ ମୁଁ ବି ଅଧିକା ବାଇକ୍ ପ୍ରିଫର କରିବି ଏକ୍ଲା ଉଁ ଗଲେ ବାଇକ୍ ଭଲ, ଫ୍ୟାମିଲି ନେଇକି ଗଲେ କାର। ଘରରେ ଏସବୁ
ହଁ ମୁଁ ସେ ଫ୍ୟାମିଲି ନେଇକିରି ଆମର ଯେତେବେଳେ ଯାଉ।
ହଁ ଫ୍ୟାମିଲି ନେଇକି ଯାଉଚନ୍ତି ଆପଣ ଯେ ହଁ ଆପଣ ଯଉ କହିଲେ ଛୋଟ ଟ ଛୁଆ ଅଛନ୍ତି ଆପଣଙ୍କର।
ଛୋଟ ଛୁଆଙ୍କ ଲାଗି ଆମ ଟିକେ ଗଲେ ଟିକେ ସୁବିଧା ଆଉ। ଖାଇବା ପିଇବା ବି ତାଙ୍କୁ ସେଠି କରିପାରିବ ତମେ କାର ରେ। ବାହାରେ ତ ଆଉ ତମେ ବାଇକ୍ ଫାଇକ ନେଇକି କୋଉଠି ଅଟକିକିରି ତମେ ତାକୁ ଛ ଛୁଆଙ୍କୁ ବି ଖୁଆବା ପାଇଁ ଏଇ ଗରମରେ
ହଁ ସେଇଟା ବି ସତ କଥା। ଆଉ ଆପଣ କହୁଥିଲେ ଆପଣ ଝିଅ ଅଛନ୍ତି ନା?
ମୋର ଗୋଟେ ନୁହଁ ଦିଟା ଝିଅ ଅଛନ୍ତି।
ଆଚ୍ଛା ଆଚ୍ଛା ଆଉ ରଜ ପ୍ରିପାରେସନ ଚାଲିଛି?
ରଜ ପ୍ରିପାରେସନ ଚାଲିଛି ଆଉ ହଁ ଆମର ତ ଇଆଡେ ଟିକେ କମ ସେ ସବୁ ଆମର ମିିକସ ଯୋଉ ଅଛନ୍ତି ସବୁ ଆଁ ଓଁ ତେଲୁଗୁ ମାନେ ସବୁ ଅଛନ୍ତି। ସମ୍ବଲପୁରରେ ସେ ସବୁ ତ ରଜ ବେଶୀ ପାଳନ କରତିନି ଆ ଆମର ତମେ ଯେତିକି ଇଏ ଅଛୁ ତ ଆମେ ଟିକେ ରଜରେ ସେଠି ବି କମ୍ ଓଡିଆ ଅଛୁ ଆମେ ସେଥିରେ ଯେତିକି ପାଳନ ଟିକଏ କରିବୁ ଆଉ ଘରେ ଘରେ ଆଉ ଗାଁରେ ଯେମିତି ମାହାଲ୍ଟା ପୁରା ଭଲ ଲାଗେ ରଜରେ।
ହୁଁ
ଆଉ ଏଠି ଟିକେ ସେତକ ଆମେ ସେତିକି ଅନୁଭବ କରିପାରୁନୁ ଆଉ। ମାଙ୍କ ଝିଅ ଲାଗି
ଆଉ ଝିଅ ମାନଙ୍କ ଡ୍ରେସ୍?
ହଁ ଝିଅ ମାନଙ୍କ ଡ୍ରେସ କିଣିବାକୁ ଯାଇନୁ ଯିବୁ ଟିକେ ଏଇନେ ତ ବହୁତ ପୁରା ଗରମ ହଉଚି ଦୁଇ ଆଡକୁ ଟିକେ କହୁଅନ୍ତି ଟିକେ ଗରମ କମ ହବ ସେ ସେତେବେଳେ ଆମେ ଚାରି ପାଞ୍ଚ ଆଡ଼କୁ ସପିଙ୍ଗ କରିବାକୁ ଯିବୁ।
ହଁ ଆପଣ କ କୋଉ ଶାଢ଼ୀ ପସନ୍ଦ ମାନେ ପିନ୍ଧିବା ପାଇଁ?
ପିନ୍ଧିବାକୁ ଘରେ ତ ମୁଁ ଡେଲି କଟନ ଶାଢୀ ପିନ୍ଧୁଚି ସୂତାର ଆଉ ବାହାରକୁ ଗଲେ ମୁଁ ଫ୍ୟାନସି ଶାଢ଼ି ଟେ ପିନ୍ଧିକିରି ଯାଏ ହଁ ବାହାରକୁ ଫ୍ୟା
ଆଉ ଆପଣ ତ କହୁଛନ୍ତି ସମ୍ବଲପୁର ସମ୍ବଲ ମ ସମ୍ବଲପୁରୀ ଶାଢ଼ୀ ଆପଣଙ୍କୁ ଭଲ ଲାଗେ?
ସମ୍ବଲପୁରୀ ସାଢ଼ୀ ରାତ ମୋତେ ବହୁତ ବଢିଆ ଲାଗେ। ଏଇ କଣ କରିବ ରେଟ୍ ଲାଗି ଟିକେ ରହିଯିବା କଥା।
ହଁ ସେଇଟା ବି ସତ କଥା ବହୁତ ରେଟ୍ ହଉଚି ସମ୍ବଲପୁରୀ ଶାଢ଼ୀ। ନାଇଁ ସେମାନେ ହାତରେ ବି ବୁଣୁଛନ୍ତି ବୁଣୁଛନ୍ତି ହାତେରେ।
ର ହଁ। ସେ ବି ହାତରେ ବୁଣା ଶାଢୀ ଟା ବହୁତ ପରିଶ୍ରମ ସିଏ ବି କରୁଛନ୍ତି।
ଆଉ ରଜରେ କୋଉ କୋଉ ପିଠା ବନେଇବେ?
ପିଠା ତ ଆଗେ ଆମର ରଜରେ ପୋଡ ପିଠା ଟା ଆମର ଆଗେ ହୁଏ। ତାପରେ ସେ ଇଏ ଛଣା ପିଠା ଟା ମ ହବ ଇଟଲି ଆମର ତିନି ଦିନରେ ତିନିଟା ପିଠା ହୁଏ। ଫାଷ୍ଟ ପୋଡ ପିଠା ହେଇଏ। ତାପରେ ସଂକ୍ରାନ୍ତିରେ ଆମର ସେ ଇଟଲିି ବନା ହୁଏ। ଲାଷ୍ଟ ଦିନ ଆମର ସେ ମଣ୍ଡା ପିଠା ଛଣା ଟା ବନା ହୁଏ ତାପରେ ସବୁ ତ ଦେଖି ଆଉ ରଜ ପାନ ଖାଇଚନ୍ତି ନା ନାଇଁ ପାନ ଟା ପୁରା ଟେଷ୍ଟ ଲାଗେ।
ହଁ ରଜ ପାନ ତୁ ବହୁତ୍ ବଢିଆ ଲାଗେ।
ହଁ। ଆଉ ଆପଣଙ୍କର କୋଉ ପିଠା ବନା ହୁଏ ଯେ?
ଆମର ବି ସେମ୍ତି ପୋଡପିଠା ସେ ଯୋଉ ଅ ମଣ୍ଡା ପିଠା ଏମ୍ତି ସବୁ ଚକୁଳି ପିଠା ସବୁ ବନା ହୁଏ।
ହୁଁ-ହୁଁ
ହଁ ଆପଣ ଟିକେ ମତେ ପୋଡ ପିଠା ର ରେସିପି କହିବେ?
ହଁ, କହିବି ଆପଣ ବନେଇବେ
କହୁ ହଁ ମୁଁ ବନେଇବି ବା। ଟ୍ରାଏ କରିବି, ସେଇଥିପାଇଁ ବା ପୋଡପିଠା ରେସିପି ପଚାରୁଚି।
ଓହୋ, ପୋଡପିଠା ମୁଁ ସେମ୍ତି ବନେଇ ମୋର ଆଗେ ଫାଷ୍ଟ କ୍ଷୀର ଟିକେ ନେଇ ଆସେ, କ୍ଷୀରକୁ ପ୍ରାୟ ସମସ୍ତଙ୍କର କ୍ଷୀର ପସନ୍ଦ କି ନାହିଁ ମୁଁ ଜାଣିନି, ବାକି ମତେ କ୍ଷୀରଟା ବହୁତ୍ ଭଲ ଲାଗେ କ୍ଷୀର ପୋଡପିଠା ଟା ଯୋଉ ବନା ହୁଏ ମତେ ସେଟା ବହୁତ୍ ଭଲ୍ ଲାଗେ, କ୍ଷୀର ମୁଁ ଆଗେ ଫାଷ୍ଟେ କ୍ଷୀର ପାଣିରେ ଦେଇକିରି ଟିକେ ଫୁଟେଇଦେଲ ଫୁଟି ପାଣି ଯଦି ସେ ଫୁଟି ଆସିବ ସୋଉଟୁ ମୁଁ ଟିକେ ଅରୁଆ ଚାଉଳ ସାଙ୍ଗେରେ ଟିକେ ସୁଜି ଦିଏ, ସୁଜିଟା ଦେଲେ ପିଠା ଟା ପୁରା ସ୍ମୁଥ ହବ ଆଉ ମୁଁ ଫୁଟି ଆସିଲା ପରେ ସେ ସୁଜି ଅରୁଆ ଚାଉଳ ଟାକୁ ମୁଁ ତାକୁ ମିକ୍ସ କରି ଗୋଲେଇକି ରଖିଦିଏ, ତାକୁ ହଉଚି ସେ ପାଣିରେ ମୁଁ କ୍ଷୀର ଆଉ ସେ ଯୋଉ ପାଣିଟା ଫୁଟି ଆସିଲା ବେଳେ ମୁଁ ସେଇଟା ପକେଇ ଦିଏ ସେ ଚୁନାଟାକୁ। ଚୁନାଟା ଟିକେ ଧେରେ ଘାଣ୍ଟି ଘୁଣ୍ଟି ତା ଧେରେ ମୁଁ ସବୁ ସେଇ ଏଲାଇଚି ଗୁଣ୍ଡ ଯୋଉ ତେଜପତ୍ର ଗୋଲମରିଚ ନଡିଆ ବି କୋରା ଥିବ ଆଉ ତା ଖଣ୍ଡ ବି ମୁଁ ଛୋଟ-ଛୋଟ କରି କାଟିଥବି ତାକୁ ବି ପକାଏ।
ହ
ଆଉ ମତେ ଟିକେ ଚିନି ପିଠାଟା ଟିକେ ଭଲ୍ ଲାଗେ କଲର୍ ଟା ଭଲ ଆସେ ବୋଲି, ବା କି ଗୁଡ ଠିକ୍ ପିଠା ପାଇଁ, ଦେହ ପାଇଁ ବି ଗୁଡଟା ଠିକ୍ ଆପଣ ଗୁଡ ଚାହିଁଲେ ବି କରିପାରିବେ, ଚିନି ବି ଚାହିଁଲେ କରିପାରିବେ।
ହଁ।
ଆଉ ସେମ୍ତି ସବୁ ମିକ୍ସ କରି ଟା ପୁରା ଠିକ୍ ହେଇସାରିଲା ପରେ ତାପରେ ତାକୁ ଟିକେ ତଳୁକୁ କାଢିଦେବେ। ତାପରେ ମୁଁ ଗୋଟେ ଆମର ଗୋଟେ ଛୋଟ ଅଛି, ତା ଦେରେ ମୁଁ ଟିକେ କ ଦଳି ପତ୍ର ଦେଇକିରି ସେ ଜନ୍ତୁଅ ଟାକୁ ମୁଁ ଟିକେ ସାଇଜ୍ କରିଦିଏ। ତା ଧେରେ ଦେଇକିରି ତାପରେ ଆମର ସେ ଯୋଉ ନିଆଁ ଥବ ସେଇଟା ଟିକେ ଦେଇକରି ମୁଁ ଘୋଡ଼େଇ ଦିଏ ତାକୁ। ଉପରେ, ତଳେ ବି ସେ ନିଆଁ ଦିଆ ହେଇଥିବ ଯଦି ଗ୍ୟାସ୍ ରେ କରିବେ ତ ସେମ୍ତି ସିମ୍ କରିକିରି କରିବେ ଦେଇକରି ପୋଡ ପିଠାଟା ତ ଦି ଚାରି ଘଣ୍ଟା ତାକୁ ଘୋଡ଼େଇ ପୁରା ବହୁତ୍ ଟେଷ୍ଟ୍।
ଧନ୍ୟବାଦ୍, ମତେ ଆପଣ ରେସିପି ସେୟାର୍ କଲେ ଆପଣଙ୍କର।
ଆଜ୍ଞା-ଆଜ୍ଞା। ଆଉ କଣ ପଚାରିବେ?
ନାଇଁ ଆମେ ତ ଏମିତି ଏବେ କଥା ହବା ଆଉ ଏବେ ଟାଇମ୍ ତ ହେଇ ଗଲାଣି ମୁଁ ରଖୁଛି ଧନ୍ୟବାଦ୍।
ଆଜ୍ଞା ଆଜ୍ଞା।